ହାଲୋ।
ହଁ।
କଣ କରୁଥିଲେ ଆପଣ।
ମୁଁ ଏଇଠୀ ପଢୁଥିଲି ଆପଣ କଁ କରୁଚନ୍ତି।
ହଁ ମୁଁ ଏଇଠି ବ ବର୍ଷା ଟିକେ ବସିଛି ଆପଣଙ୍କୁ ମୋ ଭଏସ୍ ଶୁବୁଛି ତ
ହଁ ହଁ।
ଖାଇସାରଲେଣି।
ନା ଖାଇନି। ଆପଣ ଖାଇି
ହଁ ଖାଇସାଇଲିଣି।
କଣ ଖାଇଲେ।
ଭାତ ଡାଲମା ଭଜା।
ଅହଁ।
ଆପଣଙ୍କ ଆଡେ ବର୍ଷା ଛାଡ଼ିଲାଣି।
ହଁ ଏବେ ଛାଡିଚି ତ ଆଉ ପୁରା ସନ୍ଧ୍ୟାବେଳଠୁ ବର୍ଷା ହେଉଥିଲା ଏପର୍ଯ୍ୟନ୍ତ ଏବେ ଟିକେ ସମୟ ଛାଡ଼ିଛି ଆଉ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ।
ହଁ ଆପଣଙ୍କ ଘରେ।
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ଆପଣ କେମିତି ଅଛନ୍ତି।
ହଁ ମୁଁ ବି ବୋହୁତ ଭଲ ଅଛି।
ଓ ଆଚ୍ଛା।
ଆଉ ଆପଣଙ୍କୁ ଖାଇବାକୁ କଁ ଭଲ ଲାଗେ।
ମତେ ଖାଇବା ପାଇଁ ମାଂସ ଭଲ ଲାଗେ।
ଅଁହଁ ରୋଷେଇ କରିବାକୁ ଭଲ ଲାଗେ ନା ନାଇଁ।
ହଁ।
ଅଁ କଁ କଁ ରୋଷେଇ ଜାଣିଛନ୍ତି।
କଁ କହିଲେ।
କହିଲି କଣ କଣ ରୋଷେଇ ଜାଣିଛନ୍ତି।
ମୁଁ ସେମିତି ସବୁ ରୋଷେଇ ଜାଣିଚି ଆଉ।
ଅ ହୋ।
ହ୍ୟାଲୋ।
ହଁ କୁହନ୍ତୁ?
ହଁ ସେମତି ସବୁ ଜାଣିଛି ଆପଣ?
ଆଉ ମତେ ଏ ସବୁତ ଆସେନି ସେ ଡାଲମା ହଉ ମାଂସ ହଉ ମାଛ ହଉ। ଟିକେ ଟିକେ ଆସିଚି ଆଉ।
କଣ କହିଲେ?
ମୁଁ କହିଲି ସବୁଥିରୁ ଟିକେ ଟିକେ ଆସିଚି ଆଉ।
ଅ ହ। ଆଉ ଡାଲମା କେମିତି କଣ ପ୍ରସ୍ତୁତ କରାଯାଏ।
ଡାଲମା କେ ଗ୍ୟାସରେ ଗ୍ୟାସରେ ହଉ ଚୁଲି ହଉ। ଆଗେ ପାଣି ଗରମ କରିଦେବେ ତାପରେ ସେଥିରେ ମସୁର ଡାଲି ହଉ କିି ହରଡ଼ ହରଡ଼ଡାଲି ହଉ। ପକେଇଦବେ ତାପରେ ସେଟାକୁ ଉ ଡାଲି ପକାଇ ସାରିଲା ପରେ ଲୁଣ ହଳଦୀ ପକେଇଦେବେ। ତାପରେ ଟିକେ ଡାଲିଟା ଜାଇଟା ଫୁଟି ଆସିଲା ପରେ ସେଥିରେ ବିଭିନ୍ନ ପ୍ର ପରିବା ପକେଇଦେବେ ପରିବା ଟା। ଆ ଯେତେବେଳେ ଘୋଡ ଘୋଡେଇବେ ଯେତେବେଳେ ପରିବାଟା ପୁର ଭଲସେ ସିଝିଯିବ ତାକୁ ଘୋଟଣିରେ ଘୋଟି ଦେଇି ପରିବା ଆଉ ଡାଲିକୁ ମିଶେଇଦବେ। ତାପରେ ତେ ଉଁ ତାକୁ ଅଲଗା ଯାକାକୁ ବାହାର କରିଦେଇକି କଡେଇରେ ତେଲ ପଞ୍ଚ ଫୁଟଣ ଭ୍ରୁସଙ୍ଗ ପତ୍ର ଲଙ୍କା ସବୁ ଦେଇକି ହଁ ଫୁଟେଇ ତାପରେ ଡାଲି ପକେଇ ଦେଇକି ଫୁଟେଇଦବେ। ତାପରେ ଲାଷ୍ଟ ଯଦି ହବ ଶେଷରେ ଟି ଟିକେ ଜିରା ଗୁଣ୍ଡ ଦେଇକି। ତାକୁ ଗୋଳେଇଦବେ ଡାଲମା ହେଇଯିବ।
ଓ ହୋ ହୁଁ ଆପଣଙ୍କୁ ସବୁ ରୋଷେଇ ଆସେ।
ସବୁ ତ ନୁହେଁ ସେମିତି କିଛି କିଛି ଆସେ।
ଉଁ ହୁଁ।
ଆପଣଙ୍କୁ ବୁଲିବାକୁ ଭଲ ଲାଗେନା ନା ନାଇଁ।
ହଁ ବୁଲିବାପାଇଁ ଭଲ ଲାଗେ ଆପଣଙ୍କୁ?
ହଁ ଭଲ ଲାଗେ କୋଉ କୋଉ ଜାଗାରେ ଥାଇକି ଆପଣ ଦେଖିଛନ୍ତି।
ହୁଁ ପୁରୀ ଦେଖିଚୁ କୋଣାର୍କ ଦେଖିଚୁ। ଆଉ କପିଳାସ ମଧ୍ୟ ଦେଖିଚି। ଆଉତି ବାଲେଶ୍ଵରରେ ଦେଖିଚୁ।
ଓ ହୋ ଆଉ କଣ କଣ ଦେଖି ଚା
ହଉ ହଁ।
ଆଉ କଣ କଣ ଦେଖିଛନ୍ତି।
ଆଉ କଣ ଦେଖିଚି। ହଁ ଏମିତି ସବୁ ଦର୍ଶନୀୟ ସ୍ଥାନ ଦେଖିଚି ଆଉ।
ଅ ହ।
ନାହିଁ। ଆଉ ଆପଣ?
ହଁ ମୁଁ ବି ବହୁତ ଜାଗା ଦେଖିଛି ପୁରୀ ହି ଦେଖିଛି। ଖମେଲଶ୍ବରୀ ମନ୍ଦିର ଦେଖିଛି, ଘଣ୍ଟେଶ୍ୱରୀ ମନ୍ଦିର ଦେଖିଛି। ନନ୍ଦନକାନନ ଦେଖିଛି। ଆଉ ପଠାଣି ସାମନ୍ତ ପ୍ଲାନେଟରିୟମ ଦେଖିଛି। ଆଉ ଅଶୋକଝର ଦେଖିଛି। ଆଉ ସାନା ଘାଗରା, ବଡ ଘାଗରା ଦେଖିଛି। ଆଉ ଯୋଉ ତାରିଣୀ ମନ୍ଦିର ଦେଖିଛି। ଆଉ ଏମିତି ବହୁତ ଜାଗା ବୁଲି
ହୁଁ ହୁଁ।
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ଫଳ ଭିତରୁ
ହଁ ମତେ ବଳ ହେଇଥିଲ ଯୋଉ କମଳା ଆଉ ପିଜୁଳି, ଡାଳିମ
ଏବେ ତ କମଳା ପିଜୁଳିର ଋତୁ ଚାଲିଛି।
ହଁ। ହଁ ଖାଇବା ପାଇଁ ଭଲ ଲାଗିବ। ଆପଣଙ୍କୁ?
ଆ ମତେ ପିଜୁଳି, ଡାଳିମ୍ବ, ସେଉ। ଏ ସବୁ ଫଳ ଭଲ ଲାଗେ।
ଉଁ ହୁଁ।
ଫଳ ଜିନିଷ ଦେହ ପାଇଁ ବହୁତ ଭଲ। ତ ସେତି ଭଲ ଲାଗେ ଖାଇବାକୁ। ଆଉ ଆପଣ ଏବେ କଣ ପଢାପଢି କରିୁଛନ୍ତି?
ହଁ ମୁଁ ଏ ଶିକ୍ଷକ ପାଇଁ ପଢୁଛି।
ଆପଣ ଖାଇବେ କେତେବେଳେ?
ହଁ ଖାଇବୁ ଆଉ ଟିକେ ପରେ ଆମର ରୋଷେଇ ହେଇନି ତ ହେଲେ ଖାଇବୁ ଆଉ।
ହୁଁ ଆପଣ ନିଜେ ରୋଷେଇ କରୁଛନ?
ହଁ।
ଓହୋ ବାହାରେ ରହୁଛନ୍ତି ବୋଧେ?
ହଁ ହଁ।
ଓ ହ। ଆଉ ଅପଣଙ୍କ ସେପଟେ କିଛି ଦର୍ଶନୀୟ ସ୍ଥାନ ଅଛି?
ହଁ।
କଣ କଣ ଅଛି?
ଘଣ୍ଟେଶ୍ୱରୀ ମନ୍ଦିର ହେଲା, ସମ୍ବେଲଶ୍ବରୀ ମନ୍ଦିର ହେଲା। ତାପରେ ଯୋଉଦିନ ଝିଅ ତାର ପାସ୍ ହେଲା।
ଓ ହୋ। ଆଉ ଭୋଜି କରିବା ପାଇଁ କିଛି ଜାଗା, ବୁଲିବା ପାଇଁ
ହଁ ଦୁଇ ଜଣକ ପଦବୀରେ ଅଛି। ତ ଯିଏ ଚାହିଁଲେ ବି ସେ ବୁଲିକି ମାନେ ଯୋଉ ସେଠି ଭୋଜି କରିକି ଯାଇପାରିବ। ବୁଲିକି ବି ଆସିପାରିବେ।
ଆଉ ଆପଣଙ୍କ ସାଙ୍ଗସାଥି?
ହଁ ସାଙ୍ଗସାଙ୍ଗ ସମସ୍ତେ ଏବେ ବାହାରେ ଅଛନ୍ତି। ନିଜ ନିଜ ଭବିଷ୍ୟତରେ ଲାଗିଛନ୍ତି। ସବୁ ନିଜ ନିଜ ନିଜ ଚାକିରିରେ ଲାଗିଛନ୍ତି। ପର୍ବପର୍ବାଣିୀ ହେଲେ ସବୁ ଏକାଠି ହଉଛୁ। ଏବେ ରଜ ଗଲା ରଜରେ ସବୁ ସାଙ୍ଗସାଥି ଆସି ଯ ଯୋଉମାନେ ବାହାରିଥିଲେ ଆସିଥିଲେ। ବାହା ଯାଇଥିଲେ କି ଯୋଉମାନେ ସାଙ୍ଗସାଥି ସେମାନେ ବି ଆସିଥିଲେ। ବହୁତ ଭୋଜି କରିକି ଏକାଠି ହେଇକି ସମସ୍ତେ ମିଳି ମିଶି ଭୋଜି କରୁଥିଲୁ। ଆପଣ ବି ସାଙ୍ଗସାଥିଙ୍କ ସହିତ ଏମି ଏମିତି ମିଶନ୍ତେ
ହୁ
ଆଉ ଆପଣଙ୍କୁ କଣ ଖେଳିବାକୁ ଭଲ ଲାଗେ
ମତେ ଖେଳିବା ପାଇଁ ଲୁଡୁ ଭଲ ଲାଗେ।
ଓହୋ
ହ୍ୟାଲୋ
ହଁ କୁହନ୍ତୁ
ହଁ ଲୁଡୁ ଭଲ ଲାଗେ ତାପରେ ଯୋଉଁ ଉଦଉଡିଆ ଭଲ ଲାଗେ ଆଉ ଯୋଉ ମୋବାଇଲରେ ଯୋଉ ସାରା ଗେମ ଅଛି ସେ ସବୁ ଭଲ ଲାଗେ
ସ୍କୁଲରେ ଯେତେବେଳେ ଖେଳ ହୁଏ ଆପଣ ଭାଗ ନିଅନ୍ତି।
ହଁ ଭାଗନିଏ ଦଉଡ଼ ହେଲା ତାପରେ ଯୋଉ ବାଟି ଚାମଚ ହେଲା ଗଣିତଥିଲା ହେଲା ସେଇଟା ଆଉ
ସ୍କୁଲରେଉ କଥା କିଛି ନିଆରା ଆଉ
ହଁ ସ୍କୁଲ ଯିବା କୁନି ବେଳେ ବହୁତ ଭଲ ଥାଏ ସେତେବେଳେ କିଛି ମାନେ ନା ଭବିଷ୍ୟତ ଚିନ୍ତା ଥାଏ ସେ ନା ଆଗକୁ ବଡ଼ିଆ କେବଳ ସାଙ୍ଗସାଥି ପାଠ ମଜାମସ୍ତିରେ ଦିନ କଟିଯାଏ।
ହ
ଆ ଏ ତ ଏବେ ତ ବର୍ଷା ଋତୁ ଚାଲିଛି ଆଉ ସବୁ ପ୍ରକାର ବର୍ଷାଋତୁ ରେ ଆପଣ ଜାଣିଥିବେ ସବୁ ପ୍ରକାର ପାନିପରିବା ହୁଏ ଯେମିତିକି ବାଇଗଣ ହଉ ବୋଇତାଳୁ ହଉ ଆଳୁ ହଉ ଲଙ୍କା ହଉ ଭେଣ୍ଡି ହଉ ଆଉ ଜହିଁ ହଉ ଆଉ ସବୁ ଅମୃତଭଣ୍ଡା ହଉ ସବୁ ପ୍ରକାର ପନିପରିବା ହୁଏ ବର୍ଷା ଋତୁ ରେ ବର୍ଷା ଋତୁ ନା ସେଥିପାଇଁ ସବୁ ପ୍ରକାର ପନିପରିବା ହଉଛି।
ହ ହୋଁ ହଉ ହଉ ଆପଣ ଯାଆ ଯାଆନ୍ତୁ କଣ କରିବେ ଆଉ ରଖୁଛି ପରେ ମୁଁ କଲ କରୁଛି।
ହଉ ହଉ
ହ ହୁଁ